ହୁଁ କଣ କରୁଛନ୍ତି?
ଏଇ ବସିଥିଲି ହେ ବସିଥିଲି ତମେ?
ମୁ ବି ବସଛି ହଁ ଖାଇ ସାରିଲିଣି। ତମେ ସେ ଶୁଣନ କଣ କରୁଛ?
ଭାତ ମାଛ ତରକାରୀ ତମେ?
ମୁ ବି ଭାତ ଭାତ ଚିିକେନ। ହ
ଓହୋ
ଆଉ ସମସ୍ତେ ଘରେ ସବୁ ଭଲ ଅଛନ୍ତି।
ଭଲ ଅଛନ୍ତି
ଆଉ ତମେ ହଁ।
କଣ ପଢୁଛ ତମେ?
କଣ ପଢୁଛ ତମେ?
ରଜ ପାଇଁ ଡ୍ରେସ୍ ଆଣି ସାରିଲଣି?
ହଁ। ହୁଁ
ଏବ ବର୍ଷ ରଜକୁ କୁଆଡ଼େ ବୁଲିବାର ପ୍ଲାନ୍ କରିଛ ନା ନାହିଁ।
ହଁ ବୁଲିବାର ପ୍ଲାନ୍ ଅଛି।
ଓହୋ।
ତମେ କୁଆଡ଼େ ଯିବ।
ଆମ ଗାଁ ରେ ତ ରଜ ମହାଉତ୍ସବ ଅଛି ଆଉ କୁଆଡେ ଯିବ।
ତୁମ ଗାଁ ରେ କେମିତି ହୁଏ?
ଆମ ଗାଁ ରେ ବହୁତ ଭଲସେ ହୁଏ ସବୁ ଦୋଳି ପଡ଼େ ରାତିରେ ଫଙ୍କସନ ହୁଏ। ଏମିତି ଆଉ।
କୋଉ କୋଉ ଦୋଳି ପଡିବ କୋଉ କୋଉ ଦୋଳି ପଡିଵ।
ସେ ଚକି ଦୋଳି ପଟା ଦୋଳି। ଆଉ ଏମିତି ସବୁ ବିଭିନ୍ନ ପ୍ରକାର ଦୋଳି ପଡେ ଆଉ।
ଆଚ୍ଛା।
ହ
ଡ୍ରେସ କିଣି ସାରିଲଣି?
ହଁ ମୁଁ ଆଣି ସାରିଲିଣି ଆଉ ଗୋଟେ ଆଣିଵି ଭାବୁଛି ଆଉ।
କଣ ଆଣିଚି?
ଗୋଟେ କୁର୍ତ୍ତିୀ ଟେ ଆଣିଚି ଆଉ ଭାବୁଛି ଗୋଟେ ପ୍ୟାଣ୍ଟକୁୁ ଟପ୍ ଟେ ଆଣିବି ଆଉ। ଏଇ ଖରା ଗରମରେ ତ ଯୋଉ ଫ୍ରକ୍ ଫ୍ରକ୍ ପିନ୍ଧି ହବନି।
ଆା
ଆଉ ତମ ଆଡେ ଖରା କେମିତି ହଉ‌ଛି ସବୁ।
ଭଲ।
ଖରା ଗରମ ହଉନି ତମ ଆଡେ?
ହଉଚି ବହୁତ ହଉଚି।
ହଁ
ତମ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୁଁ ମୋ ବାବା, ମାମା, ଆମ ଝିଅ।
ଆଉ କିଏ?
ଆଉ ମୋ ଭାଇ ଏମିତି ଆଉ। ତମ ଘରେ?
ହ ଆମ ଘରେ ବି ସମସ୍ତେ ଅଛନ୍ତି ବାପା, ଭାଇ ମା ସମସ୍ତେ ଅଛନ୍ତି।
ହଁ
ଆଉ କଣ କୁହ?
ଆଉ କଣ ସବୁ ବାରି ଫାରିରେ କଣ ଲଗେଇଚ ନା ନାଇଁ ତମ ବ ବା ଘର ବାରି ଟେ।
ହଁ ଲଗେଇଚୁ।
କଣ କଣ ସବୁ ହେଇଚି?
ଶାଗ। ଶାଗ ପନିପରିବା ଆହୁରି ବହୁତ ପନିପରିବା ଆଜି ଲଗା ହେଇଚି। ତମ ରଜରେ କଣ କଣ ପିଠା କରିବ?
ରଜରେ ଆରିସା, କାକେରା, ଏମିତି ସବୁ ବିଭିନ୍ନ ପ୍ରକାର ପିଠା ହବ ଆଉ।
ଆଚ୍ଛା।
ହଉ ତମ ଆଡେ ଆମ୍ବ ଅଛି ନା ନାହିଁ ସରିଗଲାଣି?
ଅଛି।
ଅଛି, ଆମ ଆଡେ ତ କେବେଠୁ ସରିଗଲାଣି।
ତମେ ନବ କି? ନବ କି ତମେ?
ହଁ ଦବ ଯଦି ମନା କରିବୁ।
ଆଚ୍ଛା, କୋଉ ଟାରେ ପଠେଇବି କହୁନ।
ତମେ ଯଉଥିରେ ପଠେଇ ପାରିବ।
କୋଉ ଡେଲିଭରି ଆପରେ ପଠେଇବି କହୁନୁ।
ତମ ଇଚ୍ଛା ଯୋଉଥିରେ ପଠେଇ ପାରିବ।
ହ୍ୱାଟ୍ସଅପରେ ପଠେଇଦେବି କି?
ହଁ ପଠେଇଦିଅ।
ହ୍ୱାଟ୍ସଅପରେ ପୁରା ଚି ହ୍ୱାଟ୍ସଅପରେ ଖାଲି ଚିକଣିଆ ଚିକଣିଆ ଆମ୍ବ ପଠୋଉଚି।
ହୋଉ ପଠା।
ଆଉ ମିଠା ବି ପଠେଇଦେବି ଆଉ ହେଲା।
ହଁ।
କୋଉ ମିଠା ଖାଇବ କୋହୁନ ପୁରା ମୁଁ ପଠେଇମି ହ୍ୱାଟ୍ସଅପରେ।
ପଠା ତମେ ଯୋଉଟା ଦେଇପାରିବ ସେଟା ପଠା ଆଉ।
ତମକୁ କୋଉଟା ପସ
ମତେ ତ ସବୁ ମିଠା ମତେ ଭଲ ଲାଗେ।
ତମର ସବୁଠୁ ଫେବେ୍ରେଟ୍?
ଫେବରାଇଟା ଫେବରାଇଟ୍ ବୋଲି ଏମତି କିଛି ନାହିଁ ହେଲେ ଭଲ ଲାଗେ ସବୁ ମିଠା ଆଉ।
ତମକୁ କଣ ଭଲଲାଗେ ସେଇଟା କୁହେ?
ଛାଡି ଦେଇକି ଆଉ ଯାହା ପଠେଇ ପାରିବ।
ତମ ପାଇଁ କଲରା ଭଜା ପଠେଇବେ କି?
ନାଇଁ।
ଆଉ ଲଙ୍କା ଚଟଣି ପଠେଇମି କି?
ହଁ ପଠୋଉନ।
ଲଙ୍କା ଚଟଣିରେ ଟିକେ କଲରାର ଟିକେ ଟିକେ ଇଏ ଚୋପାର ଫ୍ଲେଭର ପଡିଥିବ ହେଲା।
ଖାଇବ ନା?
ହଁ ଲଙ୍କା ଚଟଣି ପଠୋଉଚୁ ଯଦି ପଠା ତା ସହିତ କଞ୍ଚା ଆମ୍ବ ଯଦି ଅଛି ଦିଇଟା ପଠେଇ ଦେଇଥିବୁ ଆଉ।
କଞ୍ଚା ଆମ୍ବ ନାଇଁ କିନ୍ତୁ ପଚା ଆମ୍ବ ଅଛି ଦେବି?
ଆଉ ତାହାଲେ ତମେ ଖାଇଦିଅ ସେଇଟା।
ମୁଁ ଖାଇବି କିନ୍ତୁ ତମେ ଆସିବ ଦେଖିବ ତାକୁ ସଫା କରିକି ଦବ ହେଲା। ମୁଁ ତ ଖାଇଦେବି ତମେ କିନ୍ତୁ ଆସିକି ଏଠି ସଫା କରିକି ମତେ ଦେଇଦବ ଆଉ ହେଲା।
ହୋଉ।
ଆଉ କଣ ବିରିୟାନୀ ଖାଇବ ବିରିୟାନୀ?
କଣ?
ବିରିୟାନୀ ଖାଇବ?
ହୋଉ ପଠା ପଠା ଜଲଦି।
ହ୍ଵାଟସଆପରେ ପଠେଇବି ଖରାବେଳେ ଖାଇବ ଶୋଇବ ହେଲା।
ହୋଉ। ଯଦି ନ ଆସିଲା?
ଆରେ ହ୍ୱାଟସଆପରେ ମୁଁ ତୁମକୁ ବୋହୁତ ସାରା ପଠେଇଦେବି ତମେ ଖାଇପାରିବ ତମ୍ ତମେ ନିଜେ ଖାଇବ ତମ ସାଙ୍ଗସାଥି ସମସ୍ତଙ୍କୁ ବାଣ୍ଟିବ ସମସ୍ତଙ୍କୁ ହେଇଯିବ।
ଓହୋ।
ଆଉ
ହ।
ତମେ କୁହ ତ ଖାଲି ତମକୁ ପାର୍ସଲ କେତେଟା ଦରକାର?
ହଁ।
କଣ ରହିଗଲ?
ନାଇଁ ମୁଁ କହିଲି ହୋଉ ତମେ କିଛି ପଠାନି ମୁଁ ଫୋନ ପେ ନମ୍ବର ଟା ହ୍ୱାଟସଆପ ରେ ପଠେଇ ଦଉଛି ସେଥିରେ
ଫୋନ ପେ ନମ୍ବର ବା କିଛି ଦରକାର ନାହିଁ ଖାଲି ୱାଟସପ ରେ ପଠେଇବି। ନ ଆରେ ଯେ ସାଙ୍ଗସାଥିରେ ଫୋନ୍ପେ ରେ କଣ ଅଛି। ହ୍ଵାଟସଆପ ର ଦରକାର ଫୋନ ପେ ର ଦରକାର ନାହିଁ ହେଲା। ସାଙ୍ଗ ସାଥିରେ ଫୋନ ପେ ସବୁ ଚାଲେ?
ହଉ ଦିନେ ଆସ ଆସ ମିଶିକି ଖାଇବା ଦିନେ ଆସୁନ। ହ୍ୱାଟସପ ରେ ଏମିତି ଖାଇଲେ ଭଲ ଲାଗିବନି ଏକୁଟିଆ।
ନା ନା ମୁଁ ଚାହୁଁଛି ତମେ ଆଗେ ଖାଅ ତମେ ଆଗେ ଖାଇବ ମୁଁ ତମକୁ ହ୍ୱାଟ୍ସଆପ ରେ ଆଗେ ପଠେଇବି। ହେଲା।
ନାଇଁ ନାଇଁ ଏମିତି ଏକୁଟିଆ ଖାଇଲେ ଗୋଟେ ଭଲ ଲାଗିବ କି ମିଶିକି ଖାଇଲେ ଭଲ ଲାଗିବ ନା
ମିଶିକି ମୁଁ କଣ ତମ ପାଖରେ ଅଛି ମିଶିକି ଖାଇବା ପାଇଁ।
ହଁ ମିଶିକି ହବନି ଏଇ କି ରଜରେ ଆସୁନ ଖାଇବା।
ତମ ଘର ମ୍ୟାଡମ ବହୁତ ଦୂର ବା।
ଓହୋ।
ଆମର ହାତ ପାଇବନି ତମ ଘର ପାଖକୁ ଯିବାକୁ ଆମେ ଖାଲି ହ୍ୱାଟ୍ସଆପ୍ ପାଇବ। ମୋବାଇଲ୍ ନମ୍ବର ପାଇବ ଆଉ କିଛି ପାଇବନି।
ଆଉ ତାହେଲେ ମୁଁ ଲୋକେସନ ପଠେଇ ଦେବିକି ଆସିବ ଏଠି।
ଆଜି ଆସି ହବନି ଲୋ
ଆଉ କେବେ ଆସିବ ରଜ ରଜରେ ବୁଲିତେ ଆସୁନ ଆମ ଘର ଆଡେ।
ଯିବି ଯିବି।
ଆସ ଆମ ଏ ରଜ ମହୋତ୍ସବ ହଉଛି।
ହଁ। ମତେ କୁହ ତମେ କଣ ଖାଇବାକୁ ଦବ ତମ ଗାଁକୁ ଗଲେ। ନାନା କଥା କୁହ ମୁଁ ତମକୁ ହ୍ୱାଟସଆପ ରେ ଯାହା ଯାହା ସବୁ ଖାଇବାକୁ ପଠେଇଥିବି ତମେ ସେଇଟାରୁ କିଛି ରଖିଦେଇଥିବ। ମୁଁ ଗଲେ ମୋତେ ଖାଇବାକୁ ଦବ ହେଲା।
ହଉ।
ଆମାନୋ କି ବୁଝିଲ
ହଉ ଆସ ଖାଲି ତମେ କଣ କହ ଖାଇବ କହିଲ ମୁଁ ସେୟା ସେୟା ଫଟୋ ତୁମକୁ ଦେଖେଇଦେବି ଦେଖିଦେଇ ପଳେଇବ।
ଫଟୋ ଦେଖିବୁ କଣ ତମେ ଦୂରରେ ଅଛି ବୋଲି ମୁଁ ତମକୁ ହ୍ଵଟସଆପ ରେ ଖାଇବାକୁ ପଠେଇଛି ତମ ଘରକୁ ଗଲେ ତମେ ରିଅଲ୍ ରେ ଖାଇବା କରି ଦେଇ ପାରିବନି।
ଓହୋ ମୁଁ ବି ପଠେଇଦଉଛି ତମ ଘରେ ଯାଇକି ତମେ ଖାଇଦବ ହେଲା।
ଆଉ ତାହେଲେ ଆମେ ତ ଘରେ ଖାଇଦବୁ ଆଉ ତାହେଲେ ତମ ଘରକୁ କାଇଁ ତାହେଲେ ଯିବୁ। ଆମକୁ ତ ପୁଣି ଆମ ଘରେ ଖାଇବାର ହୁଁ
କାମ କର ହ୍ୱାଟସଆପ ରେ ଆଉ ପଠାନି ଯୋଉଦିନ ଆସିବ ସେଦିନ ଧରିକି ପଳେଇଆସିବ ସାଙ୍ଗ ହେଇ ଖାଇଦେବା। ହଁ।
ଓହୋ ଭଲ ଭଲ
ହଉ ରଖୁଛି
କଣ ପାଇଁ ରହିବ ରୁହ ରହିବ କଣ ହ୍ୟାଲୋ
ହଁ
ପୁରି ଝ୍ରିବା ଏଇଟା କାଟନ
ଆଉ।
ମୁଁ ତମୁ କହିବାର ଅଛି ନା କହିବାର ଅଛି କହିବାର ଅଛି ରଜରେ ଆଉ କଉ କରାଯିବ ଆଉ କଁ କରାଯିବ?
ହଉ ମୁଁ ଆଉଥରେ କଲ କରୁଛି କହିବ।